ଆଛା ପୁଣି କୋଉ ଗୋଟେ ଖୋଲି ଦେଇଛୁ କି?
ସେଇଟା ବା ମୁଁ କଥା ହେଇଥିଲି ତମ ସହିତ ସକାଳେ।
ହୁଁ। ଆପଣଙ୍କର କେତେଟା ମୁଁ ଜାଣିପାରୁନାହିଁ ମାନେ ଆପଣ ଏତେ ଖୋଲିଥିଲେ କଣ ହବ ପୁଣି
ଆମେ ଆରେ ଜଣଙ୍କ ସହିତ ଫିଫଟି ଫିଟି କରିଛୁ ଆମେ ପଚାଶ ପଚାଶ ପ୍ରତିଶତ। ପଚାଶ ପଚାଶ ପ୍ରତିଶତ କରିଚୁ କି ମୁଁ କାମଟି କରିବି ଆମେ ପଇସା ଅଧା ଅଧା କରିବୁ।
କାହା ସହିତ ଚୁଲି ପୁଣି କଲ କି?
ଆମର ଜଣେ ବନ୍ଧୁ ସହିତ।
କଣ ମତେ କହିଲେନି।
ଆମ ବିଦ୍ୟାଳୟର ବନ୍ଧୁ ନୁହଁ ଆମର ପୁରୁଣା ବନ୍ଧୁ ସହିତ।
ଏ ଯୁଉ ଚୁଇଁ
ନାଇଁ ନାଇଁ ଆପଣ ଜଳ ପିଇଛନ୍ତି ଜଳ?
ଆଜ୍ଞା ଆଜ୍ଞା ତାଙ୍କର ନିଜର ସାରିଥିଲା?
ଆଜ୍ଞା।
ଓହୋ ଆଜି ଆପଣଙ୍କର ଆସିଛି
ଏଇ ଆଜ୍ଞା ଏଥିରେ କାଲି ହିଁ ଆସୁଥିଲା ମୁଁ କେମିତି କାଲି ଭିତରେ ସାରିବି ମୁଁ ଜାଣି ପାରୁନାହିଁ ପୁଣି ମୋର ଦୁଇଟି ଅଛି
ଆରେ କେମିତି ଆପଣ ପଚାଶ ପଚାଶ କରିବେ ଆପଣଙ୍କର ତ ଇଏ ଲଗା ମାନେ କଣ୍ଠ ସି
ସିଏ ତାଙ୍କ ମାମାଙ୍କ ନାମରେ ନାମିତ କରିକି କରିଛନ୍ତି ଆଜ୍ଞା।
ନାମି ତ କଲେ କଣ ହେଲା କଣ୍ଠ ତ ଏଲଗ ନା।
ମଁ ଦେଇଛନ୍ତି ସିଏ ମହିଳା
ହଁ ତ ମହିଳା ଦେଇକି ସିଏ ତ ମହିଳା ନୁହେଁ ନା।
ଆରେ ପଚାଶ ପଚାଶ ମାନେ ମୁଁ ହିଁ ସବୁ ଯାକ କରିବି କିନ୍ତୁ ଯେହେତୁ ନମ୍ବର ଟି ତାଙ୍କ କର ଆପଣ ବୁଝିପାରୁଥିବେ ମୋ କଥା ଆଜ୍ଞା। ଆଜ୍ଞା ଆଜି ଆମେ ତାସ ଖେଳୁଥିଲୁ ମୁଁ ମୋ ଜେଜେ ବାପା ଜେଜେମା ଆଉ ମୋ ଭାଇ।
ଆଜ୍ଞା।
ଆଜ୍ଞା ମୁଁ ଜିତିଗଲି।
ବହୁତ ଭଲ।
ତା ପୂର୍ବରୁ ଆମେ ଖେଳୁଥିଲୁ ତିନି ଜଣ ମୋ ଜେଜେ ଟିକେ ଗ ମାନେ ତାଙ୍କର ଟିକେ କଏ ମାନେ କଣ କହିଲେ ମାନେ ଟିକ ଆଜ୍ଞା ତାଙ୍କର ସେଇଟା ଟିକେ ଗୁଣ ଅଛି ତ ସେ ଟିକେ ସେମିତି କରିଦିଅନ୍ତି। ମାନେ ରଙ୍ଗ ତକ ସବୁ ଯାକ ତାଙ୍କରି ପାଖରେ ମୋ ଜେଜେ ମାଙ୍କ ପାଖରେ ଦିଟି ଆଉ ମୋ ପାଖ ରେ କିଛି ନାହିଁ ଆପଣ ବୁଝିପାରୁଥିବେ ସେମିତି କେମିତି ଖେଳଟା ହେଇପାରିବ
ଆଜ୍ଞା ଆଜ୍ଞା।
ମୁଁ ଆପଣଙ୍କୁ ସେଇଥିରୁ କଲ କରିଥିଲି ସେଇଥିରେ ମାତ୍ର ମାତ୍ର କଣ କହିଲେ ମାତ୍ର ତିନି ଗୋଟି ହେଇଛି ସେ ସେଥିରେ ବି ଗୋଟେ ଆମର-ଅ-ଅ କଟିଗଲା ଆଉ ଗୋଟେ କଟି ଯାଇଚି ଆଉ ତିନୋଟି ହେଇଛି। ଆଉ ଗୋଟେରେ କଅ ହେଇଛି କହିଲେ? ଆ କଣ ଗୋଟେ ଜି-ଶୂନ ଶୂନ୍ୟରେ କଟିଗଲା, ଆଉ ତିନୋଟି ହେଇଛି। ଉଁ ନାଇଁ ନାଇଁ ଗୋଟେ ଶୂନ୍ୟ ଦିଟା ଶୂନ୍ୟରେ ଗୋଟେ ହେଇଚି ଗୋଡ-ଦିଟା ହେଇଚି। କଅ କରିବି କହିଲେ? ଏମିତି ଶୂନ୍ୟ ଶୂନ୍ୟ ରେ ସବୁ କଟିଗଲେ, ମୁଁ ଶୂନ୍ୟ ହେଇଯିବି କାଲିକୁ।
ହୁଁ କଅ କରିଆ ଆଉ?
ଆଉ ଏପଟେ ଏଇନା ଯୋଉଥିରେ ଆପଣଙ୍କ ସହିତ କଥା ହୋଉଚି ସେଥିରେ ବି ଦି ତିନିଟା ଶୂନ୍ୟ ହେଇଯାଇଚି। ଏମିତି ଶୂନ୍ୟ ଏଇଆ ହେଇଯାଉଚି, ଏଇ ଆମର ଏଥିରେ ଅସୁବିଧା ରୋହୁଚି ଏବେ। ଏଇ ଯୋଉ ଇଣ୍ଟରନେଟ ର ଅସୁବିଧା ଯେହେତୁ, କଣ ଗୋଟେ ଅସୁବିଧା ହୋଉଛି। ଟ
ଆଜ୍ଞା ମତେ ସେ ଯୋଉ ଆମର ଦୂରରେ ଯୋଉ ବନ୍ଧୁତ ରହିଚନ୍ତି ଜଣେ? ସିଏ ମତେ ପ୍ରଥମେ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, କିନ୍ତୁ ହୋଇଲା ନାହିଁ। ଦିଏ ବୋହୁତ ଥର ଚେଷ୍ଟା କ ଗଲେ ହୋଇଲା ନାହିଁ, ତାଙ୍କୁ ଦେଖେଇଲା କି ମୁଁ ବ୍ୟସ୍ତ ଅଛି ଜବକି ମୁଁ ବ୍ୟସ୍ତ ନଥିଲି। ତାପରେ ମୁଁ ତାଙ୍କୁ
ଆ ସେଥିରେ କିନ୍ତୁ କଟିବ ନାହିଁ, ସେମିତି ଯେତେବେଳେ ବ୍ୟସ୍ତ ଦେଖୋଉଥିବ ସେତେବେଳେ କଟିବ ନାହିଁ।
ତାପରେ ମୁଁ କଇଲି ଆପଣ ରୁହନ୍ତୁ ଅଁ କରିକି ଅନ କରେ, ତାପରେ ମୁଁ ସେୟା କଲି, ତାପରେ ମୁଁ ବାବାଙ୍କ ଉପରେ ଯୋଗାଯୋଗ କରିଲି। ତ ସେ ମତେ କହୁଥିଲେ କି ଆଜି ତାଙ୍କର ଦିଟା ମି
ମିତର୍ କଣ?
ତ ଖରାପ ଭାବିଛନ୍ତି।
ହଁ ଆ ଆ ସେଇଟା ମୁଁ ମନେଇଁଦେବି ତାଙ୍କୁ, ଆ ଫିର ସେଠୁ-ସେଠୁ ସେମାନେ କଅ କହିଲେ କହିଲେ? ମତେ ନାଟକ କରୁଛନ୍ତି। ସେମାନେ କଇଲେ।
ଓହୋ ସେଇଟା ସିଏ ବି ମତେ କହିଲେ। କି ସେମାନେ ଟିକେ ମତେ ଲାଗୁଚି ନାଟକ କରୁଛନ୍ତି।
ହଁ ମୁଁ ବା ତାଙ୍କୁ କହିଥିଲି କି ସେମାନେ ମତେ ନିଜେ କହିଲେ। ଆ ମତେ ଫୋନ କରିଥିଲେ ଆମର ମୋ କୋଟି ମିତ୍ର, ସିଏ ମତେ କହିଲେ, କି ମୁଁ ନାଟକ କରୁଅଛି, ଆଉ ମୁଁ ତାଙ୍କ ତାଙ୍କୁ ନାଟକ ଟିକେ, ତାଙ୍କୁ ତ ଟିକେ ତ ହଇରାଣ କରିବି। ନାଟକ ସହିତ ବି ଟିକେ ରାଗିଚି, କିନ୍ତୁ ନା ଅଟକ ବି କରୁଛି ଅଧିକା।
ହୋଉ କ।
ଟ ଅ ଆମର ଆଜି ଫୁଲ ମତେ କହିଲେ ମୁଁ ଫ୍ରି ହେଲେ ଆପଣଙ୍କୁ କହିବି, କିନ୍ତୁ ସେ ଆଜି ଫ୍ରି ହି ହେଇନାଆନ୍ତି।
ଉଲାସ ମୁଖୀ-ଇ।
ଆଜ୍ଞା।
ଓ ଆଜି ସେଥିପାଇଁ ମତେ ବି କିଛି କହିନାହାନ୍ତି। ହଁ ସବୁବେଳେ କୁହନ୍ତି ଯୋଗାଯୋଗ ପାଇଁ।
ହଁ ସେ ଯୋଗାଯୋଗ କେମିତି ହିଁ କରିପାରିବେ? ସିଏ ଆଜି ତାଙ୍କର ଗୋଟେ ମାମୁ ପୁଅ ଭାଇ ଆସିଚନ୍ତି ତ। ତାଙ୍କ ସହିତ ବାହାରକୁ ଖାଇବାକୁ ପଳେଇଥିଲେ।
ଓ ହଁ ମୁଁ ଆଜି ମୋର ଗୋଟେ ମିତ୍ର ଅଛନ୍ତି ଯିଏ ମନେ ଅଛି ଆମକୁ ବା ଆମେ ଗୋଟେ ପାର୍କ ରେ ମତେ କହିଲେ କି, ଆପଣ ମତେ କହିଲେନି ଆପଣ ଏମିତି କେମିତି କଲେ ମୋ ସହ? ସେଇ ତ ଆଉ।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
ସିଏ ମତେ କଲ ମାନେ କରିଥିଲେ ଆଜି ଯୋଗାଯୋଗ।
ମାନେ କୋଉ ମିତ୍ର କହିଲେ? ସେଠି ତ ଆମର ବୋହୁତ ମିତ୍ର ଆସିଥିଲେ। ହୋଲି ଦିନ କଥା?
ନା ନା ଦ୍ୱାଦଶ ର ମୋର ଗୋଟେ ମିତ୍ର। ଆମ ଟିଉ-ଟୁଇସନ ର।
ଆପଣଙ୍କର ଆପଣ ଦେଖା ହେଇଥିଲେ? ଯୋଉ କଥା
ଦେଖା ହେଇ ନଥିଲେ, ମତେ ସେ ଯୋଗାଯୋଗ କରିଥିଲେ। ଆଜ୍ଞା। କହିଲେନି କି, ଆପଣଙ୍କ ମିତ୍ର ବି ମତେ କହିଲେଣିି ତ, ଆପଣ କହିଲେ କି -ମୁଁ କୋଉ କଥା ହଉଛି ଯେ ଆପଣ ତାଙ୍କୁ କହିଥାନ୍ତି।
ଓହୋ ହୋଅ।
ତାଙ୍କ ସହିତ ଯୋଗା, ସିଏ ମତେ ଯୋଗାଯୋଗ କରିଥିଲେ। ତ ତାଙ୍କର ଜାଣିଛନ୍ତି କେମିତି ଶୁଭୁଛି, ଯେମିତି ଆମର ମୁ ଆଁ ୟାଙ୍କର ଶୁଭୁଛି, ଶୁ ହଉଥିଲା ଆଗରୁ- ବହୁତ ଅଧୀର ହଁ ସେମିତି ହିଁ ତାଙ୍କର ଶୁଭୁଛି। ପୁରା ମାନେ କଣ କହିବି ଛାଡ଼ନ୍ତୁ।
ସେ ତାଙ୍କର ଟିକେ ଅସୁବିଧା ରହୁଛି, ଆପ ଆପଣ କଣ କରିପାରିବେ ଆଉ, ଆପଣ ତ କିଛି କରିପାରିବେନି ସେଥିରେ, ଆପଣ ଯଦି ଆପଣଙ୍କର କେତୋଟି ମାନ ଆପଣଙ୍କର କେତୋଟି ନମ୍ବର ର ମାନେ ଆପଣ ପାଇଛନ୍ତି ଆଜି କହିଲେ, କେତୋଟି ନ ନମ୍ବର ଆପଣଙ୍କର
ମାନେ ମତେ ତ ଆସିଛି କେତେଟା
ନାଇଁ ନାଇଁ ଆପଣଙ୍କର କେତୋଟି ନମ୍ବର ହେଇଛି, ଆପଣ ବୁଝିପାରୁ ତ ନାହାନ୍ତି।
ଓହୋ, ମୋର ମାତ୍ର ପାଞ୍ଚଟି ହୋଇଅଛି।
ଆପଣଙ୍କ ପିତାଙ୍କ ନମ୍ବର
ପିତାଙ୍କ ନମ୍ବର ରେ ହିଁ ମୋ ମାତାଶ୍ରୀଙ୍କ ନମ୍ବରରେ ସାରି ନଥିଲି, ମୁଁ ସାରିକି କେବଳୁ ମାନେ ମାନେ ସବମେଣ୍ଟ ମାରୁଛି ସେଟା ମାନେ ସାରିବେ ନାହିଁ, ମାନେ ତାଙ୍କୁ କହୁଛି ଗ୍ରହଣ କରନ୍ତୁ, ସେ ଗ୍ରହଣ କରୁନାହାନ୍ତି
କଣ କରିବି?
ଏବେ ଗ୍ରହଣ କଲେଣି ନା ନାଇଁ?
ନା ସେ ଗ୍ରହଣ ହିଁ ହଉନାହିଁ ଯେତେ ବି ମୁଁ ଇଏ ମାରିଦେଲେ ମାନେ ଯେତେ ବି ମୁଁ ଫ୍ରେଶ ହେଇକି ଆସିଲେ ମଧ୍ୟ ସେ ମତେ ଗ୍ରହଣ କରୁନାହ।
ଆରେ ନାଇଁ ସେଇଟା ଆପଣଙ୍କୁ ଗ୍ରୀନରେ ଫୁଲ ଦେଖଉଛି, ଗ୍ରୀନ ମାନେ ସବୁଜ ରଙ୍ଗରେ ଆ ସେଇଟା ତ ମୋର ବି ଦେଖଉଛି, ମୋ ମାମାଙ୍କ ନମ୍ବରରେ ଯୋଉ ସାରିଥିଲି।
କଣ କରିବି ମତେ ତା ପର ଜିନିଷ ଗୁଡା ଆସୁନି। ସେଇଟା ବୋଧେ ମତେ ଲାଗୁଛି ସେତେବେଳେ ଆସିବେ, ଯେତେବେଳେ ମୋର
ଶୁଣନ୍ତୁ ମୋ କଥା ସେଇଟା ଠିକ୍ ଅଛି, ଆପ୍ ଆପଣଙ୍କର ସରିଲାଣି, ସେଇଟା ପଳେଇବିଲାଣି ସିଏ ନୂ ନୂତନ କା ମାନେ କାମଟା ଆସେ ତ ସେଥିପାଇଁ ସେ ସେମିତି ଦେଖଉଛି ନୂତନ କାମ ଆସିଲେ ଏଇଟା ପଳେଇବ, ଆପଣ ବୁ କିଛି ଅସୁବିଧା ନାହିଁ। ସେଟା ପଳେଇଲାଣି, ଆପଣ ଟେ ମାନେ ଜମା ବି ଚିନ୍ତିତ ହଉ ହୁଅନ୍ତୁନି, ଆପଣ କି କିନ୍ତୁ ମୋର ଗୋଟେ କାମ କରିପାରିବେ କି -କାଲି
କଣ?
ଆପଣଙ୍କର କାଲି କେତୋଟି ବାକି ଅଛି, ମୋର କେତୋଟି ବାକି ଅଛି, ଆମେ ମିଶିକି ସାରିଦେବା କି କାଲି।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆମେ ଏମିତି ମିଶିକି ବନ୍ସ ବଢେଇକି, କଥୋପକଥନ କରିକି ବଢେଇଦବା।
ଆଜ୍ଞା, କିନ୍ତୁ ମୋର ବହୁତ ବାକି ଅଛି, ମୋର ଏମିତି ସରିବନି ଅଳ୍ପରେ
ଆପଣଙ୍କର ଠିକ ଯେତିକି ଅଛି ତ, ମୋର ତ ପାଖାପାଖି ସେତିକି ହିଁ ଅଛି।
ଆପଣଙ୍କର ଗୋଟିଏ ଜାଗାରେ ଅଛି ନା, ମୋର ଉଁ ଦୁଇଟି ନା ତିନୋଟି ଜାଗାରେ ଅଛି ନା। ସେଥିପାଇଁ
ତ ଆପଣଙ୍କୁ କିଏ କହିଥିଲା -ଏଇ ଅ ମାନେ ଶେଷ ମୁହୂର୍ତ୍ତରେ ବାଇଗଣ ରାଇଟା କରିଆକୁ?
ନାଇଁ ମତେ ମୋର ମିତ୍ର ଯୋଉ ପତଳି ମିତ୍ର କହିଲେ ତାଙ୍କର ତ ବହୁତ ବାକି ଅଛି ସେ ତ କରିପାରିବେନି। ସେ କଇଲେ କି ନାଇଁ ମୁଁ କାଲି ଭିତରେ ଆରେ ଏଇଥିରେ ଆମର ଯୋଉ କାଡ୍ ମାନେ ଆମକୁ ନୂତନ କାମଟି କାଲି ହିଁ ଦିଆଗଲା। କାଲି ଦିଆଗଲା ଜଣେ ଦି ଦିନିରେ କେମିତି କରିପାରିବ କହିଲେ ଆ ପଣ ଟିକେ
ମତେ ଶୁଣୁନାହାନ୍ତି ସେ ଯୋଉ ଗ୍ରୁ ମାନେ ଯୋଉ ଗ୍ରୁପ ଯଅ ଅଛି।
ଆଜ୍ଞା।
ସେଇଥିରେ ଆସିଥିଲା କି ମାନେ ମାନେ ନେକଷ୍ଟ ସନଡେ। ତ ମୁଁ ତାଙ୍କୁ ମେସେଜ କଲି ମୁଁ କଇଲି କି ମତେ ମୋ ମାନେ ଅଫିସିଆଲରୁ ତ ୱାଟସଅପ ରେ ଆସିଚି। ଏଇ ସନଡେ ପାଇଁ ସେ କଇଲେ କି ମୁଁ ତାହେଲେ କନଫର୍ମ ନାଇଁ ମୁଁ ଜଣେଇବି। ମୁଁ ଜାଣିଥିଲି ସେ କନଫର୍ମ ନାହାନ୍ତି ମନଇଛା କିଛି ବି ଲେଖି ଦେଇଚନ୍ତି।
ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କ କଥା। କେମିତି ଏତେ ଜଲ୍ଦି ଜଣେ କେମିତି ହିଁ କରିପାରିବ ଆପଣ ଟିକେ କହୁନାହାନ୍ତି ମାନେ ଯୋଉମାନେ ପୁରୁଣା ହେଇଥିବେ ସେମାନଙ୍କର ହେଇଥିବ।
ଆଜ୍ଞା କଣ କହିବା? ଏଇତ ଜୀବନ।
ମୋର ଗୋଟେ ପୁରୁଣା ମିତ୍ର ମୁଁ ତାଙ୍କ ସହିତ ଡେଲି କଥା ହଉଥିଲି ଦିନକୁ ଦିନକୁ ଗୋଟେ କି ଦିଟା ଖଣ୍ଡେ କିନ୍ତୁ ସିଏ ତାଙ୍କର ଆଜି ମାନେ ତାଙ୍କର ସରିଗଲାଣି ସେ ମୁଁ। ମୁଁ ତାଙ୍କୁ ମୁଁ କହିଲି କଥା ହେବିନି ତାଙ୍କ ସହିତ କଟି। ଯେ ଆମ ହୋଲି ରେ ଆସିଥିଲେ ଆପଣଙ୍କ ଆପଣ ବି ତାଙ୍କୁ ଚିହ୍ନିଚନ୍ତି। ମୁଁ ବି ତାଙ୍କୁ ଚିହ୍ନିଚି ପ୍ରାପ୍ତି ବି ତାଙ୍କୁ ଚିହ୍ନି ଓ ମୋ ମାନେ ସେ ପ୍ରାପ୍ତ କରିଚନ୍ତି ବହୁତ କି ଛି ତ ପ୍ରା-ଆମର ବଗିଚା ନୁହଁ।
ଆଉ
ବଗିଚା ନୁହଁ ଯୋଉ ଆଉ ଗୋଟେ ମିତ୍ର ଯିଏ କି ଆପଣଙ୍କର ଛୋଟ ବେଳ ଟିଉ ସନ୍ ର ବୋଧେ। ଯିଏ ଜନ୍ମରୁ ଜନ୍ମ ହେଇଚନ୍ତି ସିଏ।
ମୁଁ ଯାନି।
ଜନ୍ମକୁ ଯିଏ ଜୟ କରିଚନ୍ତି ଆପଣ ବୁଝିପାରୁନାହାନ୍ତି କି?
କି ମୋର କେବେ ଚିହ୍ନା ହେଇଗଲା?
ଓହ ସେ ଆପଣଙ୍କର ଚିହ୍ନା ନଥିଲେ କି?
ନାଁ। ମୁଁ ତାକୁ ପ୍ରଥମ ଥର ଆପଣଙ୍କର ଜନ୍ମଦିନରେ ଦେଖିଥିଲି ଆସିଥିଲେ ସେ ବୋଧେ?
ଆଜ୍ଞା ଆଜ୍ଞା ମୋ ଜନ୍ମଦିନରେ ସେ ଯାଇଥିଲେ।
ହଁ ଆଉ ନହେଲେ ମୋର ତାଙ୍କର କିଛି ସମ୍ବନ୍ଧ ନାହିଁ।
ଓହୋ ମୁଁ ତାଙ୍କୁ କହିଲି ମୁଁ କଟ୍ ଉଁ ଆପ୍ ତାଙ୍କୁ କହିଥିଲି ଫିରି ଇଏ ଆପଣ ମାନେ ଆପ୍ ଆପଣଙ୍କୁ ସମୟ ମିଳିଲେ ଆପଣ କହିବେ କହିଥିଲେ ହଉ କିନ୍ତୁ ଏବେ କହୁଚନ୍ତି ମୋର ସରିଗଲା ମୁଁ କହିଲି କି ଆପଣଙ୍କୁ ମୁଁ କଥା ହେବିନି ଆପଣଙ୍କ ସହିତ କହୁଚନ୍ତି ହଉ।
ସେ କହିଲେ ହଉ ହୁଁ।
ସେ କହିଲେ ହଉ ରୁହନ୍ତୁ ମୁଁ କିଛି କ ଆପଣଙ୍କୁ କହୁଛି।
ମୁଁ ତାଙ୍କୁ ବୋଧେ କହିଥିଲି ଆପଣଙ୍କୁ ସେଇ ଟାଇମରେ ମୁଁ ତାଙ୍କୁ ମେସେଜ କରିଥିଲି। କି ମତେ କଥୋପକଥନ କରିବାର ଅଛି। ସିଏ ମତେ କହିଥିଲେ କି ମୁଁ ଏବେ କଲ୍ ବିଶ୍ୱ ମାନେ ମହାବିଦ୍ୟାଳୟରେ ଅଛି ମୁଁ ଆପଣଙ୍କୁ ଘରେ ଗଲେ ଫ୍ରି ହେଲେ କହିବି। ସେ ସେବେଠୁ ମତେ କହୁଚନ୍ତି ଆଉ ମୁଁ ତାଙ୍କୁ ଯୋଗାଯୋଗ କରୁଛି ଆଉ। ମୁଁ ବି ଛାଡ଼ିଦେଲି। ହଁ ଠିକ୍ ଅଛି ଧନ୍ୟବାଦ।